କଣ କରୁଚୁ?
ଆପଣଙ୍କୁ ମୋ ଆବାସ
ବହୁତ ଭଲରେ ଶୁଣା ଯାଉଛି ଆପଣଙ୍କ ମୋ ଆବାଜ ଭଲରେ ଶୁଣା ଯାଉଛି କି ନାଇଁ?
ବହୁତ ଭଲ ଭାବରେ ଶୁଭୁଛି।
ଆଉ ଆପଣ କଣ କରୁଥିଲେ ଏବେ
ଏବେ ମୁଁ ଆସିଛିଇ କଲେଜ ଆଉ ଆପଣ କ କୋଉଠି ଅଛନ୍ତି।
ମୁଁ ଆକ୍ଚୁଲି ବିରିୟାନୀ ଖାଇବାକୁ ଯାଇଥିଲି ତ ମୋର ଗୋଟେ ପୁରୁଷ ମିତ୍ରର ସହିତ ତ ଯାଇଥିଲି ବିରିୟାନୀ ଖାଇବାକୁ।
ସିଆଡେ କୁଆଡ଼େ ଓ ପୁରୁଷ ମିତ୍ର ସହିତ ମୁଁ ବି ଆ ଯାଇଥିଲି। ମୋର ଗଟେ ପୁରୁଷ ଅ ଅ ତ ଦ ଯାଇକି?
ହଁ ମୋର ଆକ୍ଚୁଲି ଗୋଟେ ମହିଳା ମିତ୍ର ଗୋଟେ ଗାଡି ଚଲେଇଲେ ମାନେ ଦି ଜଣଙ୍କୁ ବସେଇକି
ବାୱହ ଭେର ଗୁଡ
ହାଲୋ ହଁ। ଆଉ ଏଇଠି ବସିକି ଉନ ଖେଳ ଦେଖ। ଦେଖୁଛି ମୁଁ ଆଉ ମୁଁ ଆପଣ ଏବେ କଲେଜ ରେ ଘରକୁ ଯିବେ କେତେବେଳେ?
ସେଇ ହେଇଯାଉଚି
ଏଇ ଯୋଉ ଆପଣଙ୍କ ଭଏସ ବ୍ରେକ୍ କହୁଛି ଆଜ୍ଞା। ହାଲୋ ହଁ ହଁ ହଁ।
ହଉ ମୁଁ କହିଲି କି ଘରକୁ ଯାଉ ସାଢେ ଦଶଟା ହେଇଯାଉଛି ରାତି।
ରାତି ସାଢେ ଦଶଟା ହେଇଯାଉଛି।
ଆଜ୍ଞା।
କଲେଜ ରେ କଣ କରୁଛନ୍ତି କି ଘରକୁ ଯାଉଛ ରାତି ସାଢେ ଦଶଟା ହେଇଯାଉଛି।
ଅ କଲେଜ ରେ ମାନେ ସାଙ୍ଗ ମାନଙ୍କ ସହିତ ବିରିୟାନୀ ଖାଇବା ଉନ ଖେଳିବା ପାଠ ନ। ପଢ଼ିବା।
ମାନେ ସବୁ କହିଲେ ପାଠ ପଢିବା ଟା ଟିକେ ଆଚୁଲି ଟିକେ ମୋ କାନକୁ ଅଲଗା ଶୁଣାଗଲା
ଓହୋ ଆପଣଙ୍କ କାନରେ ଟିକେ ସୋରିଷ ତେଲ ପସାନ୍ତୁ
ନାଇଁ ମୁଁ ନଡିଆତଲ ବୋଗେଇବି
କୁ ନଡ଼ିଆରେ ଯି ନଥାଇ ପାରେ ସୋଷ ତୁ
ଏଇ ଜୋଟେ ଡେଙ୍ଗୁ ନାମନ ଡେଙ୍ଗୁ ନାମ ନାମ ଯୋଉ ବୈଦରିଆ ବୋଲି ଗୋଟେ ପିଲାଟେ ଅଛି। ବେଶୀ ଅଉଛି ଚୋର ଟା
ସାଟା ଦେଖ
ହଁ ବା ଡେଙ୍ଗୁ ମୂଷା ଡେଙ୍ଗୁ ମଶା ମୂଷା କହିଦେି ବୁଲେ ଆରେ ଟିକେ ବୁଲେ ବେଳେ ବେଳେ ଯେମିତି ହେଇଯାଏ। କଣ କରିବା?
ହୁଁ।
ଏଇଠି ସବୁ ମୋ ନାମ ହଉଛି। ମୋ ନାମଛିିରିୟ
ପ୍ରିଆ। ଓହୋ।
ଚରାନି ଟଙ୍କା ପଇସାରେ ଭୁଲ ହୁଏନି
ମୋ ନାଁ ହଉଛି କିଛି ଡବା।
ଆପଣଙ୍କ ନାଁ ଡବା
ଦିବାନ ହେଇ କଣସି ଲାଗ ଗାଇ ଗଟେ ମୁଁ ଗବା ମୁଁ ଗବା ନୁହେଁ ମୁଁ ଡବା ମୁଁ ବି କହିଥାନ୍ତି ମୋ ଡବା ନୁହେଁ ଗ ବା ଆଉ ଆପଣ କେତେଟା ମୁଭି ଦେଖିଲେଣି କଲେଜ ଯାଇକି ସାଙ୍ଗସଥି ଏ ମାନଙ୍କ ସହିତ
ସେଇଟା କଥା କଣ କହିବି ଆପଣଙ୍କୁ ମିନିମମ୍ ତ ଛଅ ସାତଟା ଆଠଟା ଦେଖି ସାରିଲାଣି ଆଚୁଆଲି ଜୁନ୍ ମାସରେ ଦେଖିନି ସେଇଟା ଆକ୍ଚୁଆଲି ଟିକେ ମାନେ ଜୁନ୍ ମାସରେ ଦେଖାହଇନି ସେଟା ଗୋଟେଲେ ଭାବିଛି ଘର ପରେରେ ହେ ସେ ଯାଇଥିଲି ଓରମ୍ୟ ଥଡ ଯାଇଥିଲି ଥାର୍ଡ ଯାଇଥିଲି ଆଇ କେସ୍ ଯାଇଥିଲି ଦୁରନ୍ଦାର ଫର୍ ଯାଇ ଦୁରନ୍ଦାର ଫୋସ ଯାଇ ଥିଲ କଙ୍ଗୁଲାପ ଯାଇଥିଲି କାଙ୍ଗୁଳା ପରେ ସୃଷ୍ଟି ଯାଇଥିଲି ମନେ ପଡୁନି ଭହୁତ ଭଙ୍ଗଲା ବୋଧେ ତାପରେ
ତାପରେ ଯାଇନି ଲାଷ୍ଟ।
ଆଉ ବି ଗୋଟେ ମଜରେ ସ୍କିପ୍ କରିଦେଲା ଭଳିଆ ଲାଗୁଛି ଅନପୁନି କୋଡ଼ା
ହୁଁ। ଆଛା ଆଉ କୁହନ୍ତୁ। ଆପଣଙ୍କ ର ଛୁଆକୁ କଣ ଘରେ ଛାଡିକି ଆସିୁଛନ୍ତି
କଣ କରିବା ଛୁଆ ଟା କାନ୍ଦୁଛି କ
ଆପଣଙ୍କର ମୁଁ ଶୁଣିଛି ଗୋଟେ ଯାହା
ହଁ ଅଛନ୍ତି। ରାଜେଶ ନା ସେ ବୋ ହଁ ସିଏ ଆକ୍ଚୁଆଲି ମୋର ଭଲ ଯା। ଯା ନାମରେ ସିଏ ହଉଛି ମୋର ଗୋଟେ ଭଉଣୀ ଟେ। ତ ମୋ ଛୁଆପିଲାକୁ ସିଏ ହିଁ ସମ୍ଭାଳୁଛି।
ଓହୋ, ଆପଣଙ୍କର ଛୁଆପିଲାକୁ ତାହେଲେ ସିଏ ସମ୍ଭାଳୁଛନ୍ତି, ଯାହା ହଉ।
ଓ ହଁ ଆଚୁଆଲି କଣ କରିବା ମାନେ ତାଙ୍କୁ ମୁଁ କହିଲି ଟିକେ ମାନେ ଟିକେ ପାଠ ପାଠ ପଢିକି ଟିକେ କୋଠି ଚା ଚାକିରି ବାକିରି କରିବାକୁ ତ ସିଏ କହିଲେ କିଛି ନାଇଁ ତମେ ମୁଁ ଚାକିରି ଖ ଚାକିରି କର ମାନେ ମୁଁ ତ ଏବେ ଗୋଟେ ବିଜେପି କଲେଜରେ ଟିଚର ଅଛି କେମେଷ୍ଟ୍ରି ଡିପାର୍ଟମେଣ୍ଟର।
ଓ ହୋ।
ତ ମୁଁ ଏବେ ଛୁଆା ମାନେ ସିଏ ବି ଛୁଆ ପିଲାଙ୍କୁ ସମ୍ଭାଳୁଛି ତା ନିଜ ଛୁଆକୁ ବି ସମ୍ଭାଳୁଛି ଆଉ ମାନେ ମୋ ଛୁଆକୁ ବି ସମ୍ଭାଳୁଛି ଆଉ। ମୁଁ ଏଠି ବିଜେପି କଲେଜରେ ପଢୁଛି ଆଉ ମାନେ
ଓହୋ। ଆଉ ଆପଣ ଏମିତି ବହୁତ କିଛି ଜିନିଷ କରୁଛନ୍ତି। କଣ କରୁଛନ୍ତି। ମୁଁ ତ ଜାଣି ପାରୁନି। ଖାଉଛନ୍ତି ପିଉଛନ୍ତି ନା ନାହିଁ। ମୁଁ ତ ଦେଖିଲି ଆପଣ କଣ ଝଡିଗଲେଣି।
କଣ କରିବା। ହଁ କଣ କରିବା ଏତେ ପ୍ରେସ ସର ରହିଯାଉଛି। ସବୁକୁ ସମ୍ଭାଳିବାକୁ ପଡୁଛି ଘର ଦ୍ୱାର ସଂସାର। ତ ଏଇଥିରେ ଟିକେ ବ୍ୟସ୍ତ ରହିଯାଉଛି ଆଉ।
ଓ ହୋ।
ହୁଁ ଆକ୍ଚୁଆଲି ଏଇଠି ଗୋଟେ ମୁଁ ଗୋଟେ ପତ୍ରଟେ କୁ ଉପାଡୁଛି ସେଟାକୁ ସ୍ମେଲ କଲି ବହୁତ ବଢିଆ ବା
ଜଷ୍ଟ ଧରିଛି। ମୁଁ ଏଇ ଟାକୁ ଉପାଡ଼ିଲି।
ଆପଣ କୋଉଟାକୁ ଉପାଡିଲେ ମୁଁ କେମିତି ଜାଣିପାରିବି।
ମୁଁ ଏଇ ଯୋଉ ସାଇ ଯୋଉ ଟଗର ଗଛ ଆଛା ହୁଁ। ଉାଖା ଉଖାଡ଼ିଲି ଯାହାବି କହନ୍ତି।
ଓହୋ, ଆଉ ଆଉ କଣ ଆପଣଙ୍କର ମାନେ ଭାଇନା ଭଲ ଅଛନ୍ତି? ଆଉ ହଁ ତ। ତମ ଛୁଆ ଆସିଥିଲା। କଣ?
ୟାଙ୍କର କଣ ଚାଲିଛି ଗୋଟେ କଣ ମୁଁ ଦେଖୁଛି ଆଉ ମୁଁ ଦେଖୁଛି। ନା। ଆପଣ କିଛିବି କହୁନା ସୁରଜ କୁକୁର ଗୋଢେଇଲା ସୁରଜ କୁକୁର ଗୋଡଉଛି ହିଁ ହିଁ
ଆଛା ହୁଁ। ଆଉ କଣ କୁହନ୍ତୁ।
ଆପଣଙ୍କ ସାଇଟରେ କିଛି ଡିଷ୍ଟରବାନ୍ସ କ୍ରିଏଟ୍ କରିବା ମାନେ ଏଁ
ଆକ୍ଚୁଆଲି କଣ ଛୁଆଗୁଡାକ ଖାଲି ଡିଷ୍ଟର୍ବ ହଉଛନ୍ତି ତାଙ୍କଙ୍କୁ ମାନେ ଆକ୍ଚୁଆଲି ଏବେ ଟିକେ ଫ୍ରି ହେଲି। ତ, ମୁଁ ଏବେ ଆସିଛି ଆଉ କିଛି ଟାଇମ୍ ବଇଲେ କ୍ଲା ଆପଣଙ୍କ ସହିତ କଥା ହେଇସାରି
ଓହୋଃ। ଆଛା। ମୋ ଦେହ ବହୁତ ଭଲ ଅଛି।
ଓହୋଃ ଆପଣ ଉନୋ ଖେଳ ଶିଖିଛନ୍ତି?
କଣ?
ଉନୋ ଉନୋ।
ମୁ ଖେଳିଛି ନା ନାଇଁ ପଚାରୁଛନ୍ତି?
ଆଜ୍ଞା ଶିଖିଛନ୍ତି ନା ନାହିଁ?
ଆଜ୍ଞା ମୁଁ ଊନୋରେ ପୁରା ପ୍ରୋ ପ୍ଲେୟର୍ ବିକିଦେବି ପୁରା ମୋ ସାଙ୍ଗ ଗୁଡାଙ୍କୁ ବିକିଦେବି ଊନୋ ଖେଳିକି।
ଆଉ ମାନେ ଏତେ ବଡ଼ିଆ ଖେଳନ୍ତି ନୁହଁ?
ଆଁ ପ୍ରୋ ପ୍ଳେୟର ପୁରା।
ହଁ ଆପଣଙ୍କ ସହିତ କଥା ହେଇସାରିଲା ପରେ ମୁଁ ଯିବି ଘରକୁ ମୋର ସେଇଠି ଯୋଉ ଯାଆ ଯୋଉ କହୁଛି ରାଜଶ୍ରୀ। ତ ସିଏ ଟିକେ ଛୁଆ ପିଲା ସମ୍ଭାଳୁଛି ଆ। ଚିନି।
ଓହୋଃ ଆପଣଙ୍କ ଛୁଆ ପିଲାକୁ ସିଏ ସମ୍ଭାଳୁଛି?
କହିଲି ତୁ ଟିକେ ପାଠ ପଢେ ମାନେ ଚାକିରିଫାକିରି କରିବୁ ବାସନଫାସନ ମାଜିଲେ କିଛି ଲାଭ ନାହିଁ ଘରେ ରହିକି। ଯଦି ସିଏ ଚାକିରି କରିଥାନ୍ତା ଆମ ଘରେ କିଛି ଗୋଟେ କାହାକୁ ଗୋଟେ ରଖି ଦେଇେଇଥାନ୍ତୁ ସେ କାମ କରିଥାନ୍ତା ତ। ଏବେ ପୁଣି ମୋର ଦିଟା ଛୁଆ ହେଇ ଚିନା ତାର ପୁଣି ଗୋଟେ ଛୁଆକୁ ମୋର ଦିଟା ଛୁଆ ହେଇଯାଉଛି କଣ କରିବା। ହ୍ୟାଲୋ।
ହଁ ଯାହା ହଉ ଆପଣ ଆପଣ ଗୋଟେ କାମ କରୁନାହାନ୍ତି ଏତେ ପଇସା କମଉଛନ୍ତି ଆପଣ ବଟନି ଡିପାର୍ଟମେଣ୍ଟ ରେ କଣ ଗୋଟେ ଟିଚର ଅଛନ୍ତି । ଦେଖିଥିବେ ନା ଆପଣ ଯାଆ ଖଟଉଛନ୍ତି କି?
ଯାଆକୁ ଖଟେଇବି ତାଙ୍କୁ ଆକ୍ଚୁଆଲି କାମ କରିବାକୁ ଭଲ ଲାଗେ, ଭଲ ଯାଆଟେ ମୋର।
ମାନେ ଭଲ ଯାଆଟେ କାମ କରିବାକୁ ଭଲ ଲାଗେ?
ହଁ ତାଙ୍କୁ ଟିକେ କାମ ମାନେ ସେ ଟିକେ କାମ ପ୍ରେମୀ ଲୋକ, ମାନେ ଘର ଦ୍ଵାର କେମିତି ସଫା ରଖିବେ, ବାସନ ମାଜିଦେବେ, ମୁଁ ଆସିଲେ ମାନେ ମୁଁ ସାନ ଯାଆ ସିଏ ବଡ ଯାଆ କିନ୍ତୁ ମୋର ଗୋଡ ହାତ ମୋଡି ଦିଅନ୍ତି ତାଙ୍କୁ ଯେତେ ମନା କଲେ ବି ଶୁଣନ୍ତିନି ଶାଶୁ ଶଶୁର ସେବା କରନ୍ତି। ସବୁ ଭଲ।
ଶ୍ରୀ ମ୍ୟାଡାମଙ୍କର ଭାଇଙ୍କ ସହିତ ମୁଁ କଥା ହଉଥିଲି।
ଓହୋ ରାଜଶ୍ରୀ ଏ ଯୋଉ ହୋ ମାନେ ମୋର ଦେ ମୋର ଦେଢ
ହଁ ହଁ ହଁ ହଁ ତାଙ୍କ ସହିତ କଥା ହଉଥିଲି ସିଏ ମତେ କହୁଥିଲେ କଣ ରାଜଶ୍ରୀ ନାଳି ପ୍ରେମୀ। ନଳା ପାଖରେ କାମ କରନ୍ତି ମଶା ଧରନ୍ତି।
ଏଇଟା ହଁ ଆ ମୋ ଯାଆକୁ ଟିକେ ନଳା ସଫା କରିବାକୁ ଭଲ ଲାଗେ ମୁଁ ବୁଝୁଛି।
ଓହୋ ସିଏ ନଳା କଣ ସ ମତେ କହୁଥିଲେ ରିଶି କି ସେ କେମିଷ୍ଟ୍ରୀ ଟିଚର ଆଉ ସେ ମୁଁ କହୁଥିଲି ହଁ ସେ ବା ପ୍ରାକ୍ଟିକାଲ ଦେଖାନ୍ତି ଯାଇକି ନଳା ପାଖରେ। ଆପଣଙ୍କ ଭଏସ ମତେ ଶୁଭୁ ନାହିଁ। ହେଲୋ।
ମୁଁ ବା ଶୁଣାଗଲା ଏବେ ଆପଣଙ୍କୁ ମୋ ଭଏସ?
ଏଯୋଉ କଣ ତ ଗୋଟେ କହୁଥିଲି କିଛି ତ ଗୋଟେ କହୁଥିଲି ମୁଁ କହୁଥିଲି ଏଆକି ଆପଣ ତାହେଲେ ଭଲ ଅଛନ୍ତି ତ?
ହଁ ମୁଁ ବହୁତ ଭଲ କଣ? ଆପଣ ଗାଡି ନେଇକି କୁଆଡେ ଯାଉଛନ୍ତି?
ମୁଁ ଜାଣି ପାରୁନି। ଏଇଠି ବହୁତ ମାନେ ବର୍ଷା ମାନେ ବର୍ଷା ଉଠେଇଛି ନା ଉଠେଇନି ଯାହା ବିି ଗରମ ବହୁତ ହଉଛି ହ୍ୟୁମି
ଵର୍ଷା ଆ ମୁଁ ଯୋଉ ଆଡେ ଅଛି ସେଇଆଡେ ବର୍ଷା ଉଠେଇନି।
ଆମର ବି ଉଠେଇନି ଖାଲି ଗରମ ହଉଛି ବହୁତ।
ଦେଖନ୍ତୁ ଆମକୁ ଦେଖି ଦେଖି ସେଇ ଦିଜଣ ସେୟା ସେମ୍ ଜିନିଷ କରୁଅଛନ୍ତି।
କପି କ୍ୟାଟ ଗୁଡା ଆମ୍ ଆମଠୁ କରିବେନି ଆଉ କାହାଠୁ କରିବେ କହୁ ନାହାନ୍ତି।
ଏମାନେ ଆଙ୍କୁ କହନ୍ତି କଣ କହିଲେ?
ହଁ।
ତାଙ୍କୁ କଣ କହନ୍ତି କହିଲେ? ତାଙ୍କୁ କହନ୍ତି କପିକୁ ଓଡିଆରେ କଣ କହନ୍ତି?
କପିକୁ ଓଡ଼ିଆରେ ଟିପ୍
ନକଲ ନକଲ ଏମାନେ ହଉଛନ୍ତି ନ କଲ ବିଲେଇ।
ହ ହ ହଉ ମୁଁ ଯାଉଛି ମୋ ଛୁଆ ଗୁଡା ଚିଲେଇଲେଣି ତ ମୁଁ କ୍ଲାସକୁୁ ଯାଉଛି।
ଓକେ ହଉ ଠିକ ଅଛି।